ହ୍ୟାଲୋ।
ହଁ ସାଙ୍ଗ କଣ କରୁଛୁ?
ମୁଁ ମୁଁ ବସଛି ତୁ କଣ କରୁଛୁ?
ମୁଁ ବି ବସିଛି।
ଆଉ ଖାଇବା ପିଇବା ଚାଲିଗଲଣିି ତୋର ହଁ, ହଁ।
ହୁଁ।
ଆଉ ମୁଁ ଶୁଣୁଛି ତୁ କୁଆଡେ ବୁଲିବା ପାଇଁ ଯାଇଥିଲୁ।
ମୁଁ ଯାଇଥିଲି ପାରାଦୀପ ବୁଲିଆକୁ।
ଆଛା।
ଆମେ ସେଠି ବଢିଆ ମଜା କଲୁ ବହୁତ ମଜା ଆସିଲା।
ଆଛା ଆଉ।
ଆଉ ସେଠି ଆମେ ଫଟୋ ଫଟ ଉଠେଇଲୁ ସେଠି ଗାଧେଇଲୁ।
ସେଠି କଣ କଣ ଦେଖିଲୁ?
ସେଠି ଆଉ ସବୁ ଆମେ ଯୋଉ ସେଠି ଘୋଳା ଆଉ ଅ ଘୋଡା ସବୁ ଥାଆନ୍ତିନି ସେଥିରେ ବସିଲୁ।
ଆଉ ଅଲଗା ସେଠ ସେଠି ଥିଲା ସେଠି ଆହୁରି ମନ୍ଦିର ସବୁ ଥିଲା ଆମେ ବୁଲିକି ଆସିଲୁ। ଆଉ ତୁ କୁଆଡେ ବୁଲି ଯାଇଥିଲୁ।
ହଁ ମୁଁ ବି ଯାଇଥିଲି କୋଲକାତା ଯାଇଥିଲି।